ତ
ଆଜ୍ଞା ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ ଭଏସଟା ଆସୁଛି ଏଠି କ୍ଲିଅର।
ଆଜ୍ଞା ଆଜ୍ଞା କ୍ଲିୟର ଆସୁଚି ଆପଣଙ୍କୁ
ହଁ ଠିକ ଠାକ୍ ଆସ ଆଉ କଣ କରୁଥିଲେ?
ଅ ବର୍ତ୍ତମାନ ତ ମୁଁ ଟିକେ ବାହାରକୁ ଯାଇଥିଲି କିଛି ଜଳଖିଆ ଆଣିବା ପାଇଁ ଇ ଏବେ ଘରେ ବସିଛି ଯେହେତୁ ବର୍ଷା ପୁଣି ଆରମ୍ଭ ହେଇଗଲେଣି।
ଆଚ୍ଛା ଆଚ୍ଛା।
ଆଜ୍ଞା। ଆଜ୍ଞା ଆମର ସେପଟ ବର୍ଷା ଲାଗି ରହିଛି ବହୁତ ଦିନ ଧରି।
ହୁଁ ହୁଁ ଆଉ ଖାଇଥିଲେ କଣ?
ଖାଇଥିଲି ଆ ପାସ୍ତା ଆଉ ବିସ୍କିଟି ଖାଇଥିଲି।
ଆଉ ଆଉ କଣ ଦେହ ଭଲ ଅଛି ହଁ ମୁଁ ବି ସେମିତି ଭାତ ଖାଇ ଭାତ ଡାଲି। ଆ ହୁଁ।
ଆଜ୍ଞା ମୋ ଦେହ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ସେମତି ଅଛି ଠିକ୍ ଠାକ୍।
ଓହୋ ଆଉ ଆପଣ ବର୍ତ୍ତମାନ କଣ ପଢାପଢି କରୁଛନ୍ତି?
ପଢ଼ାପଢି ପଢାପଢି ମୁଁ ତ ଏଇନାକେ ଇଲେକ୍ଟ୍ରିକାଲ ମାନେ ଡିପ୍ଲୋମା କରୁଛି।
ଓହୋ।
ହୁଁ ଆପଣ କଣ କରୁଛନ୍ତି?
ଅ ବର୍ତ୍ତମାନ ତ ମୋର ଦ୍ଵାଦଶ ସରିଛି।
ହୁଁ ହୁଁ ଆଉ। ମାନେ ଏବେ ଆଉ କଣ ମାନେ କଣ ଅଛି ନାଇ ୟା ପରେ ଆଉ କଣ କରିବେ।
ଆ ବର୍ତ୍ତମାନ ଦ୍ୱାଦଶ ସରିଛି ତ ଅ ହୋଟେଲ ମ୍ୟାନେଜ ଆ-ଆଡ଼ମିସନ କରିସାରିଛି।
ଆଚ୍ଛା ହୋଟେଲ ମ୍ୟାନେଜମେଣ୍ଟ ଭଲ ସେଇଟା ଭଲ।
ଆଜ୍ଞା।
ଆଉ ଏବେ ତ ରଥଯାତ୍ରା ଆସୁଛି ପାଖାପାଖି କୁଆଡେ କଣ ବୁଲିବାକୁ ପ୍ଲାନ୍ ଅଛି?
ନାଇଁ ସେମିତି ତ କିଛି ରଥଯାତ୍ରା ପାଇଁ କିଛି ପ୍ଲାନ୍ ନାହିଁ ଯଦି ଜଗାଙ୍କ ଡୋରି ଲାଗିବ। ତ ନିହାତି ଭାବରେ ଆମେ ଯିବୁ ନହେଲେ ଦୂରଦର୍ଶନ ମଧ୍ୟରେ ହିଁ ଦର୍ଶନ କରିବାକୁ ପଡିବ ତାଙ୍କୁ।
ହଁ ସେଇଟା ବି ଠିକ କଥା ସେମିତି ଯା କହିହବନି ହୁଁ ହୁଁ।
ଆଜ୍ଞା ଆପଣ କୋଉଠୁ କହୁଛନ୍ତି ଆପଣ କୋଉଠୁ ରହୁଛନ୍ତି?
ମୁଁ ଏଇ ଅ ସାଇମନ୍ଦିର ପଖରୁ କହୁଛି।
ଆଜ୍ଞା ଆଜ୍ଞା।
ହୁଁ। ଆଉ। ଆଉ କ'ଣ ଦେଖିବାକୁ କିଛି ମାନେ ଭଲ୍ ଲାଗେ। ମାନେ ଟିଭି ମୁଭି ବାଗେରା ମୁଭି, କାଟୁନ୍‌।
ନିଶ୍ଚୟ ମତେ, କାଟୁନ୍‌ ତ ବର୍ତ୍ତମାନ୍ ଯେହେତୁ ଡ଼ୋରେମନ୍‌ ତ ବି ଆଉ ଦଉନି, ସରିଗଲାଣି। ବହୁ ଦିନ୍‌ ହେଲାଣି ମୁଁ ଦେଖିନି, ଆଉ ବର୍ତ୍ତମାନ୍‌ ପାଇଁ ତ ମ ତେବେ, ମୁଁ ଚଳଚ୍ଚିତ୍ର ବଗେରା ଦେଖିବାକୁ ବହୁତ୍ ପସନ୍ଦ୍ ଅଛି।
ଆଚ୍ଛା, କାଟୁନ୍‌ ଦେଖୁଚ।
ଆଜ୍ଞା ନିହାତି ଭାବରେ ଯଉଟା ଭଲ୍‌ ଲାଗୁଚି ସେଟା ଦେଖିବି କି ଆଉ।
ଆଚ୍ଛା, ମାନେ କି ଏବେ ବି ଛୋଟ ପିଲା ଅଛ, ବଡ଼ ପିଲା ହେ-ନ।
ନାଇଁ, ସେମ୍ତି ତ କହି ହବନି କାର୍ଣ ଛୋଟ ପିଲା ବଡ଼ ପିଲା କାଟୁନ୍‌ ଯଉଟାକୁ ଯଉଟା ପସନ୍ଦ୍ ଆଉ ଯାହାକୁ ଯଉଟା ପସନ୍ଦ୍।
ହଁ, ତ ଛୋଟ ପିଲାଙ୍କୁ ବି କଟୁନ୍‌ ଭଲ୍ ଲାଗେ ନା।
ହଁ, ଛୋଟ ପିଲା ମାନଙ୍କୁ ବି କାଟୁନ୍‌ ଭଲ୍ ଲାଗେ। ସେମିତି ତ କହିବାକୁ ଗଲେ ଛୋଟ ପିଲାମାନଙ୍କୁ ଚକ୍ଲେଟ୍ ବହୁତ୍ ଭଲ୍‌ ଲାଗେ, ଆଜିକାଲି ବଡ଼ ପିଲାମାନେ ବି ବହୁତ୍ ଚକ୍ଲେଟ୍ ଖାଉଚନ୍ତି।
ନା କିଏ କହିଲା କି ବଡ଼ ପିଲା କିଏ, ମୁଁ ତ ମାନେ ମୁଁ ତ ଏବେ ବି କାଟୁନ୍ ଦେଖୁଚି। ମୁଁ ତ ମାନିବାକୁ ରେଡ଼ି ଅଛି କି
ନାଇଁ ନାଇଁ କିନ୍ତୁ ମୁଁ ମାନିବାକୁ ରେଡ଼ି ନାହିଁ। ଛୋଟ ପିଲା ଛୋଟ ପିଲା ଯେତେ ଖୁସିରେ ରହୁଚନ୍ତି, ଆମେ ବି ସେତେ ଖୁସିରେ ରହିପାରୁନୁ। ଅଧିକରୁୁ ଅଧିକ ଚିନ୍ତା ମୁଣ୍ଡରେ ପଶିକି ରହିଚି।
ହଁ ସେଇଟା ରହିଲେ ବାକି ସବୁ ପ୍ରେସର୍ ଆଡ଼େ ହ୍ୟାଣ୍ଡଲ୍‌ କରିକି। ସବୁ ଚଳେ--ବାକୁ ପଡ଼ିବ, ମାନେ ସମସ୍ତ ସାଙ୍ଗରେ ହ ଥିଲା, ମାନେ ଖୁସିରେ ଥିଲା ଦେଖେବାକୁ ପଡ଼ିବ ନାହିଁ ଯାହା ହେଲେ ବି।
ଆଜ୍ଞା ଆଜ୍ଞା।
ଘରେ କିଏ କିଏ ଅଛନ୍ତି ସବୁ?
ଘର ତ ଆମର ଯେହେତୁ ଯୌଥ ପରିବାର ଆମ ଘରେ ମୋ ବାପା-ମା, ଜେଜେ ବାପା ଜେଜେମା, ଦାଦା ଖୁଡ଼ି ଆଉ ଆମେ ତିନି ଭାଇ ଭଉଣୀ ଆଉ ଗୋଟେ କୁକୁର ଅଛି।
ଆଚ୍ଛା, ଡ଼ଗି ଅଛି ତା'--ଲେ। ମାନେ କ'ଣ ନା କେତେ ମାସର ନା କେତେ ବର୍ଷର?
ହଁ, ସେ ଚାରି ବର୍ଷ ର ହେଇ ଗଲାଣି।
ଆଚ୍ଛା ଆଚ୍ଛା, ଆମର୍ ବି ଗୋଟେ ଅଛି ସାତ ବର୍ଷ ହେଇଗଲାଣି।
ଏ ତ ବହୁତ୍ ବଢ଼ିଆ କଥା।
ହୁଁ, ମାନେ ବହୁତ୍‌ ବଡ଼। କ'ଣ ମାନେ ବୟସ୍ ରେ ବଡ଼ ହବକି ହାଇଟ୍ ରେ ବହୁତ୍ ଛୋଟିଆ ଟେ।
ହୁଁ, ବାକି କାଟୁନ୍ ରେ କଉ କାଟୁନ୍ ଦେଖିବାକୁ ଭଲ୍‌ ଲାଗେ?
କାଟୁନ୍‌ ତ ରୋଲ୍ ନମ୍ବର୍ ଟ୍ୱଣ୍ଟି ୱାନ୍‌। ଆଉ ଡୋରେମନ୍ ଆଉ ଆଉ ଗୋଟେ ସେଟା ଯଉ କା ନେଟୱାର୍କ ରେ ଗୋଟେ କାର୍ଟୁନ ଦିଏ ହରର୍ ବାଲା।
କ୍ରାଉଡ୍‌ଲି ଦ କରେଜ୍‌ ଡ଼ଗ୍ ଏମ୍ତି ସମ୍‌ଥିଙ୍ଗ୍ କ'ଣ। ଆଜ୍ଞା ଆଜ୍ଞା, ସେଟା ବି ଦେଖିବାକୁ ବହୁତ୍ ପସନ୍ଦ୍ କରେ।
ହୁଁ, ସେରା ତ ମୁଁ ବି ଦେଖେ ସବୁବେଳେ ବାକି ଦି ବଗେରା କିଛି ଥିଲେ ଆଉ ଭଲ ଲାଗିବନି ଡ୍ରାମା ବାଗେରା।
ଆଜ୍ଞା ଆଜ୍ଞା ମୁଁ ବି ଚଳଚିତ୍ର ମଧ୍ୟ ଦେଖିବାକୁ ଭଲ ଲାଗେ ଓଡିଆ ବି ଭଲ ଲାଗେ। ହିନ୍ଦୀ ବି ଭଲ ଲାଗେ ସାଉଥ ର ବି ଭଲ ଲାଗେ।
ଆଚ୍ଛା ଆଛା ମାନେ ସବୁ ଭଲ ଲାଗେ ଦେଖିବାକୁ।
ଆଜ୍ଞା ଯୋଉ ଯେମିତି ତିଆରି କରିପାରିବେ ଭଲ ଲାଗିଲା ତ ମତେ ସବୁ ଏମତି ଭଲ। ନହେଲେ ଏମିତି କିଛି ସେବ୍ରେଟ୍ ବୋଲି କିଛି ନାହିଁ।
ଆଚ୍ଛା ଟୁଏଲ ଯୋଉ କରିଥିଲ ସେ କଣ ମାନେ ସା ଇନ୍ସ ନା ମାନେ କଣ ହେଥିଲା ମାନେ? ଆଟସ୍ ଆଚ୍ଛା ଆଛ୍ଛା।
ଆଜ୍ଞା।
ହୁଁ ମୁଁ ତ ତିନି ବର୍ଷ ହେଲାଣି ସାରିଦେଇଛି ପ୍ଲସ ଟୁ।
ଓହୋ ଆପଣ କୋଉଠି କରିୁଥିଲେ ଦ୍ୱାଦଶ?
ମୁଁ ଏଇ କେଶୁରାଆ ଯୋଉ ପିଜି କଲେଜ।
ଓହୋ।
ହୁଁ ତମର ତ ସେଇଆ ବିଜେପି ନହେଲେ ଏକ୍ରାମ କୋଉଠି କରିଥିବ।
ନାଇଁ ନାଇଁ ମୁଁ ମହର୍ଷିରେ ପଢୁଥିଲି।
ଆଛା ମହର୍ଷି ଉଁ ହୁଁ ଆଛା। ଆଉ। କଣ ସବୁ ମାନେ ପ୍ଲାନିଂ ଅଛି ଆଗକୁ କଣ ମାନେ ହୋଟେଲର ତ କରିବା ମାନେ କି ଆଗୁ ଅନେକ କଣ ହେବେ ମାନେ କଣ କେତେବେଳେ କଣ ପଡିବ।
ଯେହେତୁ ହୋଟେଲ ମ୍ୟାନେଜମେଣ୍ଟ କରିବି ବୋଲି ମୁଁ ମନସ୍ତ କାମନା କରିଚି ତ ସେଥିରେ ଯାହା ଆଗେରେ ଯୋଉ ଲାଇନରେ ମୁଁ ଯାଇପାରିବି ଯୋଉଥିରେ ମୁଁ ଆ ସଫଳତା ପାଇବି ତ ମୁଁ ସେଇଥିରେ ହିଁ ଆଗକୁ ବଢିବାକୁ ନିହାତି ଭାବରେ ଚେଷ୍ଟା କରିବି।
ଆଜ୍ଞା ମାନେ ହୋଟେଲ ମାନେଜମେଣ୍ଟ ହିଁ କଣ ପାଇଁ ଆ ଆହୁରି ବି ତ ତାମାନେ ବହୁତ ବଢିଆ ଜିନିଷ ଅଛି।
ହଁ ବହୁତ ଜିନିଷ ଅଛି କିନ୍ତୁ ଅ ମୁଁ ପ୍ରଥମେ ତ ଭାବିଥିଲି ଆ ଜଣଲିଜିନି କରିବି ବୋଲି କିନ୍ତୁ ଯେହେତୁ ତାର କିଛି ଏଠି ଏଠାରେ କିଛି ଏତେ ଭଲ କଲେଜ ନାହିଁ ସବୁ ଫାଷ୍ଟ ମାଷ୍ଟର ମାଷ୍ଟର୍ସଙ୍ଗି କରିବାକୁ ପଡିବ ସେଥିରେ।
ହଁ ହଁ।
ତ ମୁଁ ମୁଁ ଚାହୁଁନଥିଲି ମୁଁ ପ୍ଲସ୍ ଥ୍ରୀ କରିକି ଚାରି ଆଉ ତିନି ବର୍ଷ ଲସ୍ କରିବା ପାଇଁ। ତ ସେଥିପାଇଁ କିି ମତେ କିଛି ଇଚ୍ଛା ବି ନଥିଲା ପ୍ଲସ୍ ଥ୍ରୀ କରିବାକୁ। ସେଥିପାଇଁକି ମୁଁ ମନସ୍କାମନା କଲି ହୋଟେଲ ମ୍ୟାନେଜମେଣ୍ଟ କରିବି ଯେହେତୁ ସେଇଥିରେ ଅ ପ୍ରାକ୍ଟିକାଲ୍ ଅଧିକ ଅଛି ଥିଓରି। ଅଛି କିନ୍ତୁ ପ୍ରାକ୍ଟିକାଲ ମା ର ମାତ୍ରା ଅଧିକ ଅଛି ତ ମତେ ପ୍ରାକ୍ଟିକାଲ ଜିନିଷ ଯେହେତୁ ପସନ୍ଦ। ଆଉ ମତେ ଘର କାମ କରିବାକୁ ବି ମଧ୍ୟ ପସନ୍ଦ ମତେ ମ୍ୟାନେଜ କରିବାକୁ ପସନ୍ଦ। ତ ସେଥିପାଇଁ କି ମୁଁ ଆଜ୍ଞା।
ଆଜ୍ଞ ମୁଁ ବି ହୋଟେଲ ମାନେଜଣ୍ଟ କରିଥାନ୍ତି ବୋଲି ଭାବିଥିଲି କିନ୍ତୁ ହଁ ୱାନ୍ସ ମାନେ ମୋର ଟିକେ ଇଲେକ୍ଟ୍ରୋନିକ ଉପରେ ଟିକେ ମାନେ ଅଧିକ ଟିକେ ଆଉ କହନ୍ତୁ ପାର୍କ ବୁଲା ବୁଲି ସବୁ ଆଜି ଦିନ ସାରା କୁଆଡେ ବୁଲାବୁଲି କି କଣ?
ନାଇଁ ଆଜି ତ ଯେହେତୁ ଏପଟେ ଏତେ ଜୋରେ ବର୍ଷା ଲାଗି ରହିଚି ତ କୁଆଡେ ବାହାରକୁ ତ ଯାଇ ହଉନି। ସେମିତି ଘରେ ହିଁ ରହେ ରହୁଛି ଏବେ ଚାରି ପାଞ୍ଚ ଦିନ ହେଲାଣି ଘରେ ହିଁ ଅଛି ମୁଁ।
ଆଛା ହଁ ବର୍ଷା ତ ବହୁତ ହଉଚି ଏପଟ ଆଡେ।
ଆଜ୍ଞା ଆଜ୍ଞା।
ହୁଁ ହୁଁ। ଆଉ ମାନେକର ମନେକର କାଲି ମନେକର ବର୍ଷା ହବନି କି ମାନେ ନର୍ମାଲି। ଯୋଉ ଡେଜ ଗୁଡରେ ବର୍ଷା ହୁଏନି ସେଦିନ କଣ ମାନେ କୁଆଡେ ବୁଲା ବୁଲି କିଛି କ୍ଲାସ୍ କିଛି
ଥ। ସେଦିନ ତ କହିବାକୁ ଗଲେ ସେମଥିଙ୍ଗ ଅଧିକ କିଛି ପ୍ଲାନ୍ ନଥାଏ। ଏମିତି ଘରେ ବସେ ସନ୍ଧ୍ୟା ବେଳୁ ଯଦି ହେଲା କୋଉ ସାଙ୍ଗ ମାନଙ୍କ ସ ଏମତି ବୁଲିବାକୁ ଯାଏ। ନହେଲେ ଘରେ ବସେ ଘରେ ଏଇଠି ଘର ପାଖରେ ଘରେ ବାହାରେ ଏମ ବସେଟିକେ ଆମ ଘର ଆଗରେ ଗୋଟେ ମଣ୍ଡପ ବି ଅଛି ସେଟି ବସ ସେ ଆ। ସେମତି ବହୁତି ସାଧା ସିଧା ଦିନ ହିଁ ଯାଏ।
ଆଚ୍ଛା।
ଆଜ୍ଞା।
କିଛି ଓଟେ ମାନେ ମାନେ ଦିନ ସାରା ମାନେ ତମ କଣ ମାନେ। ଇଛା ଉଏ କଣ ମାନେ ଘରେ ରହିବାକୁ ନା ବାହାରେ ବୁଲିକି ଏଞୟମେଣ୍ଟ କରିବାକୁ କଣ କେମତି।
ନାଇଁ ସେମିତି ତ ନାହିଁ ମୋର ଇଛା ଯେ ମୁଁ ବୁଲିବି। ଆ ନଅଟା ଭିତରେ ଘରକୁ ପଳେଇ ଆସିବି ଖାଇ ଖାଇ ପି ଶାନ୍ତିରେ ସୋଇ ପଡିବି।
ହୁଁ ହୁଁ ତା ମାନେ ସେଇଟା ନାଇଁ ମାନେ ବୁଲିବ ତ ମାନେ କି କିଛିଟେ ମାନେକି ଏଭେନ୍ ଜେରସ ନେଇ କିଛି କରିବାକୁ ଭଲ୍ ଲାଗିବନିକି। ଉଁ ମାନେ କିଛି ଗୋଟେ ମାନେ ଗୋଟେ ଅଲଗା କିଛି ଗୋଟେ କରିବାକୁ ଭଲ ଲାଗେ କି ଦିନ? ମାନେ ହୁଁ ହୁଁ ହବି କିଛିଗୋଟେ।
ହଁ ସେମତି ଘରେ ରହିଲେ ତ ମତେ ଡ୍ୟାନ୍ସ ନୃତ୍ୟ କରିବାକୁ ବୋହୁତ୍ ପସନ୍ଦ। ଅ ନୃତ୍ୟ ମଧ୍ୟ କରେ ନହେଲେ ମୋ ଛୋଟ ଭାଇ ଯିଏ ଅଛନ୍ତି ତାଙ୍କ ସହ ମୁଁ---' କାର୍ଡ ଗେମ୍ସ୍ ଖେଳେ।
ଆଛା ହୁଁ ଭଲ ତ ଡ୍ୟାନ୍ସ ଟା ବିହୁ ବଢିଆ ଭଲ ଆଂଷ ଆଉ। କଣ କୁହନ୍ତୁ ନିଜ ବିଷୟରେ କିଛି କହନ୍ତୁ।
ଆଉ ଆପଣଙ୍କୁ କଣ ଭଲ ଲାଗେ ଏମତି ଖାଲି ସମୟରେ ବସିଲେ।
ହୁଁ ମତେ ତ ମାନେ ଯେତେମେ ପୁବୁଲାସ ଘରର ପ୍ରେସର ବୋହୁତ ଆଉ। ଡ୍ରଇଂ ମାନେ ମୁଁ ବହୁତ ବଢିଆ କରେ ଡ୍ରଇଂ ମାନେ ଆଡ ବଗରା ଯେତେ ଯାହା। ଡ୍ରଇଂ ବଢିଆ କରେ ହୁଁ। ସେଇଟା କଣ୍ଟାକି ଜିନିଷଟା ଏଇଟା ମୋର ବହୁତୁ ଗୁଡା ହବ ନିଜେ ଘର ଲୋକ ମାନେ ଯୋଉଟା କହନ୍ତିନି କି? ଜିମ୍ ଟାକୁ ଭାଙ୍ଗିଦବା ସେଇଟା ମାନେ କି ମୁଁ ଦିନେ କଁ ହେଇଚି ନା କ୍ଲାସ ଥିଲି। ସୁ ଆସିଲା ବେଳକୁ ମୋର ଓ ମିିନିମମ୍ ଫିଫଟି ପ୍ଲସ୍ ଓକେ। ପଚାଶରୁୁ ଅଧିକା ଥିବ ସ୍କେଚ ଗୁରା ଜଳେଇଦେଲି।
ଜଳେଇ ଦେଇଥିଲେ।
ହୁଁ ଜଳେଇ ଦେଲେ ମାନେ ଚୁଲିରେ ନେ ସେଟି ଜଳେଇ ଦେଲେ।
କଣ ପାଇଁ।
କହିଲେ କି ଏଗୁଡାକ କରନି ପଢାପଢି ଉପରେ ଧ୍ୟାନ ଦେ।
ନାଇଁ ଏମିତି ତ ଆପଣଙ୍କୁ ଖରାପ ଲାଗିପାରେ କି ଏମିତି କରିବା କ
ଖରାପ ନାଇଁ ମୁଁ ଝଗ ଝଗଡା କରିଥିଲି ଘରେ ଆଉ। ନା ଖିଆ ପିଆ ଟିକେ ବନ୍ଦ କରିଦେଇଥିଲି କିଛି ଦିନି।
ଓହୋ ସେଇଟା ତ ବିଲକୁଲ ବି ବହୁତ ଦୁଃଖ ଲାଗୁଚି ଶୁଣିକି।
ସେୟା ତ।
ତାଙ୍କ ହିସାବରେ ବି ତାଙ୍କ ଜେନେରେସନ ଯୋଉଥିରେ ଥିଲେ। ତ ସେମାନେ ଭାବୁଥିବେ କି ନାଇଁ ଏଥିରେ କିଛି ଫ୍ୟୁଚର ନାହିଁ ବୋଲି ଭବିଷ୍ୟତ ନାହିଁ ସେଥିପାଇଁ ସେମାନେ ଏମିତି କହିଥିବେ। କିନ୍ତୁ ଚାହିଁଥିଲେ ଆପଣଙ୍କୁ ମାନେ ଏଇଟା ବି କରିବାକୁ ଦେଇ ପାରିଥାନ୍ତେ। ଆପଣ ପ୍ୟାସନ ପ୍ରଫେସନ ଅଲଗା ରଖିଥିଲେ ବି ଭଲ ହେଇଥାନ୍ତା।
ହୁଁ ସେଇଟା ବି ଠିକ୍ କଥା ବଟ୍ ସେମାନେ ବୁଝିବା ଦରକାର କି ତା ପୂର୍ବରୁ ମୁଁ ବହୁତ ଗୁଡାଏ ଜେଗାରେ ସ୍କେଚ୍ ରେ ମାନେ ସାଟିଫିକେଟ ଗୁଡା ମିଲ୍ଥିଲା ମତେ। ଟାଏ ମିଳିଥିଲା ଗୋଟେ ଫିର୍ ଭି ଆଁ ସ୍ ମୋର ମାନେ ନଥିଲା ପଢାପଢି ଉପରୁ ଟିକେ
ଓହୋ।
ହୁଁ।
ନହେଲେ ଯଦି ଆପଣ ଆପଣ ପ୍ୟାସନ କୁ ଯଦି ପ୍ରଫେସନ ବନେଇଦେଇଥାନ୍ତେ ତ ମୋ ମତରେ ଆ ଆପଣ ଯେହେତୁ କହୁଛନ୍ତି ଆପଣ ବହୁ ଭଲ ଡ୍ରଇଂ ବନାନ୍ତି ଆମ ସାର୍ଟିଫିକେଟ ବି ମିଳୁଛି ନିହାତି ଭାବେ ବେ ସଫଳତା ପାଇ ପାଇ ପାଇସାରନ୍ତେଣି।
ବଟ୍ ଘର ଲୋକ ଟିକେ ସେଥିପାଇଁ ତାଙ୍କ ଅଲଗା ମାଇଣ୍ଡ ମାନେ ଓଲ୍ଡ ମାଇଣ୍ଟ ଟିକେ ହୁଁ। ତ ସେଥିପାଇଁ।
ଆଜ୍ଞା ଏମିତି ହୁଏ ବହୁତ ଲୋକଙ୍କ ଘରେ ଏମତି ହୁଏ ବହୁତ ପିଲାଙ୍କ ଘରେ ହୁଏ। ତାଙ୍କ ଇଚ୍ଛା ମୁତାବିକ ପାଠ ପଢି ପାରନ୍ତିନି।
ହଁ। ଟାଇମ ଟା ହେଇଗଲାଣି ସ ତମେ ଯଦି ଆ କରିବ ତାହେଲେ ଆଉ ଗୋଟେ କଲ କରିପାର।
ଆଛା ଧନ୍ୟବାଦ।
ଆଜ୍ଞା।
ହ